ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କୁହ କୁହ କୁହ
ମୁଁ କହିଲି ହଳପାର ସବୁ
ହଁ ହେଟୋକା କାଇଁ ଏମିତି ହୋଉଛ ଯାଉନ ଦୁରକୁ ଯା। ହଁ ସାଉଣ୍ଟୁ ଏତେ ହେବ ନାହିଁ, ସେଇଟା ମୁଁ କହୁଥିଲି। ବ୍ଲୁଟୁଥ୍ ଲଗେଇଦେବି, ହଁ ହଁ କିଛି ନାହିଁ। ହ୍ୟାଲୋ ସେଇଟା ଲାଙ୍ଗୁଏଜଟାବେ। ସେଟା ଏଥିରେ ସ୍ପିକର ନାହିଁଗା ମୁଁ ସେଇଥିାଇଁ କହୁଥିଲି ବ୍ଲୁଟୁଥ୍ ଲଗେଇ ଦେଇଥିଲେ ହେଇଥାନ୍ତା ଭଲ।
ହ୍ୟାଲୋ ସାଉଣ୍ଟୁ କଣ ଏମିତି ହଉନି?
ପୁରା କମ୍ ଶାଉଣ୍ଡ ତ
ହଁ।
ଆ ସେଇଟା ହବ ଏଇଆ ସେଇଆ କଥା ହଉଥା।
ଆଉ ଯୋଉ ମୁଁ ପଢୁଛି ତୁ ଶୁଣିଦେ ଆଉ।
ହଁ। ହ୍ୟାଲୋ।
ପଢୁଛି ପଢୁଛି
ହଁ ହଁ।
ଯେତେବେଳେ କୌଣସି ତ୍ରୁଟି ବା ସମସ୍ୟା ହେ ତୁ କମ୍ପ୍ୟୁଟର ସିଷ୍ଟମ୍ ଡାଟା ବା ପୋଗ୍ରାମ୍ ନଷ୍ଟ ହୋଇଯାଏ। ସେତେବେଳେ ସେଇ ନ ନଷ୍ଟ ହେଇଥିବା ଡାଟା ସିଷ୍ଟମ ପୁନ ସ୍ଥିତିକୁ ଫେରାଇବା ଫେରାଇଆଣିବା ପ୍ରକ୍ରିୟାକୁ ପୂର୍ଣ୍ଣଉଧାର ପ୍ରକ୍ରିୟା କୁହାଯାଏ। ଉଦ୍ଦେଶ୍ୟ ତ୍ରୁଟିିବାରେ ସେ ସିଷ୍ଟମକୁ କାର୍ଯ୍ୟକ୍ଷମ କରିବା ଓ ଡାଟା ଉଧାର କରିବା କରିବା ଆଁ ତାପରେ ବ୍ୟବହାର ବ୍ୟାକପ ରିଷ୍ଟାରେ ରିଷ୍ଟାଟ ପଏଣ୍ଟ ଡାଟାରିକଭର ସଫ୍ଟୱୋର ମାଧ୍ୟମରେ କରାଯାଏ। ହେଲା, ତାପରେ ନଗର ଯୋଜନା ସୁନ୍ଦର ଗ୍ରେଡ ପ୍ୟାଟନର ସହର ପକା ରାସ୍ତା ପକା ରାସ୍ତା ଭୂମିଗତ ଡ୍ରେନେଜ ବ୍ୟବସ୍ଥା। ଦୁର୍ଗ ତଳସହର, ସହର ଦୁଇ ଭାଗରେ ବିଭକ୍ତ ପଶ୍ଚିମରେ ଉଚ୍ଚ ଦୁ ଦୁର୍ଗ ଓ ପୂର୍ବରେ ସାଧାରଣ ଭିତରେ ବସତି ନିର୍ମାଣ ଶୈଳୀ ମାନ ଶୈଳୀମାନଙ୍କ ଆକାରରେ ପୋଡା ଇଟାରେ ଘର ଘର ବାଡ ସ୍ନା ସ୍ନାନାଗାର ସ ଶସ୍ୟାଗାର ଲିପି ଚିତ ଚିତ୍ରଲିପି ବ୍ୟବହାର ଯାହା ଆଜି ପର୍ଯ୍ୟନ୍ତ ପଢାଯାଇ ପାରୁନାହିଁ। ତାପରେ ବ୍ୟବସାୟ କୃଷି ଓ ପଶୁପାଳନ ଆଉ ମେସପଟ ମେସୋ ମେସୋପଟିଆମା ସହ ବାଣିଜ୍ୟ ଓ ଓଜନ ଓଜନ ମାପର ମାନକ ବ୍ୟବସ୍ଥା କରାଯାଏ। ତାପରେ କଳା ଓ ଶିଳ୍ପ ଟେରା ଟେରାକୋଟା ମୂର୍ତ୍ତି ଓ ପଥର ବ୍ରୋଞ୍ଜର ମୂର୍ତ୍ତି ମୁଦ୍ରା ବା ସିଲ୍କ। ଧର୍ମ ତାର ମାତୃ ଦେବୀ ପଶୁପତି ସିଲ ବା ବିପୁଳି ବିପୁଳିଗ ଗଛ ଓ ପଶୁ ପୂଜାର ପ୍ରମାଣ। ଏହି ସଭ୍ୟ ତାର ପ୍ରାୟ ଖ୍ରୀଷ୍ଟଦଶ ଛବିଶିରୁ ଉଣେଇଶ ମଧ୍ୟରେ ସିନ୍ଧୁ ନଦୀ ଉପତ୍ୟକାରେ ବିକଶିତ ହୋଇଥିଲା।
ହାଲୋ ଟିକେ ହାଲୋ ଶୁଣ ହାଲୋ।
ହଁ।
ଆବେ ଟିକେ ଭଲକି ମାନେ ବୁଝେଇକି ପୁରା ପଢିଦେଲେ କଣ ହବ। ଭଲକି ଯାହାର ସଭ୍ୟତା
ଏ ହରପା ସଭ୍ୟତାର ଧର୍ମ। ତାଙ୍କର ହରପା ସଭ୍ୟତାର ଧର୍ମ ହଉଛି ମାତୃଦେବୀ। ତାଙ୍କର ମା ମାତୃ ଦେବୀ ଗୋଟେ ଠାକୁର ଥିଲା। ସେ ମାତୃ ଦେବୀ ସିଏ ସେ ଧର୍ମର ଲୋକମାନେ ବେଶୀ ମାନନ୍ତି ଓ ତାଙ୍କୁ ପୂଜା ପାଠ କରନ୍ତି। ଓ ସିନ୍ଧୁ ନଦୀର ଉପକୂଳରେ ଦୁଇ ହଜାର ଯୋଉ ଛବିଶ ର ଉଣେଇଶ ମାନେ ତିନି ମାନେ ଏ ତିନି ହଜାର ବର୍ଷ। ଆଉ ଗୋଟେ ଉପକୂଳରେ ମାନେ ମିନିମମ୍ ଟା ଆ ତିରିଶ ରୁ ପଇଁତିରିଶ ଟା ପିଢ଼ି ସେଠି ବାସବାସ କରୁୁଥିବେ ମାନେ ଆମେ ଯେମିତି କୁହନ୍ତିୁ ଯୋଉ ତିନି ତିରିଶ ଟା ପଇଁତିରିଶ ଟା ପୁରୁଷ ଭଳିଆ ମାନେ ଲୋକ ସେଠି ଉପତ୍ୟକା କତି ରେ ବାସ କରୁଥିଲେ। ସେ ଏଇ ଧର୍ମ ମକୁ ମାନି ଚଳୁଥିଲେ। ମାତୃ ଦେବୀ ପଶୁପତି ପଶୁପତି ହେଲା ଗୋଟେ ସେ ସେ ବେଳ ର ଗୋଟେ ଠାକୁର ଥିଲେ। ତାପରେ ପିପିଳି ଗଛ ଓ ପଶୁ ପୂଜାରେ ପ୍ରମାଣ। ମାନେ ପିପିଳି ଗଛକୁ ସିଏ ଠାକୁର ମାନିକି ସେ ଗଛ ମୂଳ ରେ ଡେଲି ପାଣି ଦେଇକି ପୂଜା କରୁଥିଲେ। ପଶୁ ପୂଜାର ପ୍ରମାଣ। ମାନେ ସିଏ ବେଶୀ ପଶୁ ମାନେ ଯୋଉ ପଶୁ ଜାତୀୟ ଯେତିକି ରହିଲେ ଆମର ଉଁ ଯୋଉ ଗାଈ ଏ ଘୁଷୁରୀ, ମେଣ୍ଢା, ଏମାନଙ୍କୁ ସବୁ ବେଶୀ ମାନନ୍ତି ସେ ପୂଜା କରନ୍ତି। ଏଇଆ ମାନେ ତାଙ୍କ ଠାରୁ ସେ କିଛି ଗ୍ରହଣ କରିକି ନିଜ ଦୈନନ୍ଦିନ ଜୀବନ ବ୍ୟବହାର କରନ୍ତି। କି ତାଙ୍କୁ ବେଶୀ ଠାକୁର
ହୁଁ ମାନନ୍ତି।
ହରପା ସଭ୍ୟତା ର ଭିତ୍ତିଭୂମି ସି ସିନ୍ଧୁ ସିନ୍ଧୁ ସହାୟକ ନଦୀର ଉର୍ବର ମାଟି। ମାନେ ସିନ୍ଧୁ ନଦୀର ଉପକୂଳରେ ବାସ କରୁଥିଲେ ଯେହେତୁ, ନଦୀର ସାଇଟ୍ ରେ ସେ ଇଏ କରୁଥିଲେ। ସେଠି ଉର୍ବର ମାଟି ଗହମ ସେଠାରେ ସେଇ ଉର୍ବର ମାଟି। ସେଠାରେ ବେଶୀ ଫସଲ କୋଉଟା ଭଲ ହୁଏ, ଗହମ, ଜବ, ବା ବାର୍ଲି ବାର୍ଲି ଗୋଟେ ଫସଲ। ତାପରେ କପା, ମଟର ଚାଷ ହୁଏ। ମାନେ ଗହମ, ଜବ, ବାର୍ଲି, କପା, ମଟର ଏଇ ଚାଷ ମାନେ ଅତ୍ୟଧିକ ମାନେ ଭଲ ହୁଏ। ସେଥିରୁ ଲାଭବାନ ହେଇ ମଧ୍ୟ ସେ ହରପା ର ସଭ୍ୟତା ଲୋକମାନେ ବହୁତ ମାନେ ଚଳନ୍ତି ଭଲ ଭାବରେ। ଡେଭଲପ୍ କଲେ ତ ସେଇଠୁ ଛବିଶ ରୁ ଉଣେଇଶ ମସି ସେ ଭିତରେ ଯୋଉ ତିନି ତିନି ହଜାର ବର୍ଷ ଶାସନ ହେଲେ, ସେଥିରି ସେ ଆସ୍ତେ ଆସ୍ତେ ଡେଭଲପ୍ କଲେ ଆଉ। ତାପରେ ଏଇ ଖା ଉଦ ଉଵୃତ୍ତି ଉଵୃତ୍ତି ସୃଷ୍ଟି କରି ସହରୀକରଣର ମୂଳ ହେଲା। ମାନେ ଏଇ ଖାଦ୍ୟ ଚାଷ କରି ଖାଇ ସିଏ ମାନେ ଡେଭଲପ ସେଇଠୁ ସହରୀକରଣ ମାନେ ବସ୍ତି ର ସହରୀକରଣ ଯୋଉ ଯୋଉ ଇଏରେ ଡେଲପ କଲେ ସେଇଟା ମାନେ ଏଇ ଚାଷ ଟା ତାଙ୍କୁ ହିଁ ଡେଭଲପ କରିକି ଏତେ ବାଟକୁ ଆଣିଲା। ସେଇଟା ସେ ଦର୍ଶାଇଛି ତା ଭୌଗୋଳିକ ତ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀ ଯୋଗୁଁ ଜଳସେଚନ ପରିବହନ ସୁବିଧା। ସେ ସିନ୍ଧୁ ନଦୀ ଯଠି ତା ଉପକୂଳରେ ସେ ମାନେ ଚାଷୁଥିଲେ, ସେଟୁ ଜଳ ଇଏଟା ପୁରା ସୁବିଧା ଆମ ସେଇ ମାନେ ଚାଷ କରିବା ପାଇଁ ଜଳ ଟା ପୁରା ସୁବିଧା। ସୋୁ ମିଳିଲା ସେ ଜଳ ସୁବିଧା ଯ ଳିଲା ତ ଚାଷ କରିବାକୁ ଭଲ ହେଲା ଚାଷ କ ସେ ଯୋଉିୁର ଉପତ୍ୟକାରେ ଉର୍ଦ୍ବର ମାଟି ହେତୁ ସେ ଯୋଉ ରବ ଗହମ କପା ମଟର ଚାଷ ଦିଟା ସେଇଟା ମାନେ ପୁଷ୍ଟିକର ଯେତେ ଖାଦ୍ୟ ବେଶୀ ଦେହ ପାଇଁ। ତାକୁ ବିକି ପୁଷ୍ଟିକାର ଖାଦ ଯେମିତି ଖାଲି ମାଇଣ୍ଡ ରେ ଗୋଟେ ବ୍ର ଟା ବେଶ ଆକ୍ଟିଭ ହେଲା ସେଇ ଦ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ମସ୍ତିରୁ ସହରୀକରଣ ବ ପ୍ରଣାଳୀକୁ ଡେଭଲପ୍ କଲେ ବିକଶିତ କଲେ ଏଇ ଆଉ। ବ୍ୟବସାୟ ବାଣିଜ୍ୟ ଅନ୍ତରୀକରଣ ଓ ମେସ୍ପୋା ପଟାସିୟମ୍ ସହ ବୈଦେଶିକ ବାଣିଜ୍ୟ କଲେ ମାନେ ଶୁ ସେ ମୋର ଯେ ଗୋଟେ ମାନେ କହନେ ଇଂଲିଶ୍ଷତରେ ଯେଉଁ ଶାସନ। ପଢୁନଥିଲେ ଆମର ଇଂରାଜୀ ଲୋକ ମାନେ, ଗୋଟେ ରାଜ୍ୟ। ଆଭ୍ୟନ୍ତରଣ ଓଉ ମେସପୋ ପୋଟାସିୟମ୍ ସବ ବୈଦେଶିକ ବାଣିଜ୍ୟ ମାନେ ବିଦେଶ ସେଇଟା ଗୋଟେ ଇଂରାଜୀ ମାନେ ଯେଉଁ ଇଂଲଣ୍ଡ ଗୋଟେ ଦେଶ ସେ ବିଦେଶୀରେ ଏସବୁ ବାଣିଜ୍ୟ କଲେ। ବାଣିଜ୍ୟ କୋଉ କୋଉ ଜିନିଷ କରିଥିଲେ? କପା, ମଣି, ତମ୍ଭା ଜିନିଷ ରପ୍ତାନୀ କରୁଥିଲେ। ମାନେ ଯୋଉ ବାହାରକୁ ଦଉଥିଲେ। କପା ସେ ଯୋଉ ବାହାରୁ କଣ ଆଣୁଥିଲେ ଯୋଉ ଇଂଲଣ୍ଡ କୁ କପା, ମଣି। ମଣି ଗୋଟେ ଗୋଟେ କଣ କି ଜାଣି ତାପରେ ତମ୍ଭାରେ କପା ମଣି ତମ୍ଭା ଜିନିଷ ରପ୍ତାନୀ କରୁ ଥିଲେ ଶିଳ୍ପ କାରିଗରୀ ଉ ମାନେ ସେ ରପ୍ତାନୀ କରିବା ସହ ନିଜ ଦେଶରୁ ଗୋଟେ ବନାଉଥିଲା ତମ୍ଭା, ବ୍ରୋଞ୍ଜ, ଧାତୁ ବିଦ୍ୟା ମଣି, ତିଆରି ଓ ମାଟି ପାତ୍ର ବୟନ ଶିଳ୍ପ ବିକାଶ ମାନେ ଏଇ ସବୁ ଜିନିଷ ଆସ୍ତେ ଆସ୍ତେ ତଳେ କିଛି ପଇସା ହେଲା କି ଡେଭଲପ କଲେ ଆସ୍ତେ ଆସ୍ତେ ତାପରେ ଏଇ ସବୁ ଜିନି ନିଜ ଦେଶରେ ବନେଇବା ପାଇଁ ଚେଷ୍ଟା କଲେ ତମ୍ବା, ବ୍ରୋଞ୍ଚ, ଧାତୁ ଦ୍ରବ୍ୟ, ମଣି ତିଆରି କରିବାର ମାଟି ପାତ୍ର ବନଶିଳ୍ପ ଇତ୍ୟାଦି ତିଆରି କରିବା ବିକାଶର ମୂଳ କାରଣ ହେଲା ଯୋଉ ଯୋଉ କା ହରପାର୍ ସଭ୍ୟତାର ଯୋଉ ବିକଶିତ କାରଣ ଏଇଟା ହିଁ ଦର୍ଶା ଯାଉଛି, ସେ ଲେଖିଛି ଏଟା ହେଲା ତାପରେ ପ୍ରାୟ ଏକ ହରପା ସଂସ୍କୃତି ମାନେ ସେ ହରପା ସଭରେ ଲୋକମାନେ କଉଁ ସଂସ୍କୃତିକୁ ଅଧିକ ଭଲ ପାଉଥିଲେ।
ହୁଁ
ଗଡ ଭଳି ନବ ପ୍ରସ୍ତାବ ପ୍ରସ୍ତାର ଯୋଗୁଁ, ନାେହେରଗଡ ନବବସ୍ଥାର ଯୁଗର ଗ୍ରାମ ଗୁଡିକ କ୍ରମେ ବିକଶିତ ହୋଇ, ହରପା ସଭ୍ୟତା ଭିତ୍ତି ସ୍ଥାପନ କଲେ। ମାନେ ମେହେରଗଡ ଭଳି ନବପ୍ରସ୍ତାର ମାନେ ସେଟା ଗୋଟେ ଅଲଗା ଇଏର ଗୋଟେ ଇଏ ସେ ହରପା ବ୍ୟବସ୍ଥା ଯେମିତି ତ ଡେଭଲପ୍ କଲା, ତାଙ୍କୁ ଦେଖ ଦେଖିକି ତାଙ୍କର ସବୁ ନିୟମାବଳିୀଆ ସ୍ଥାପନ କରିବା ସ୍ୟତ ସ୍ଥାପନ କରି ସେମାନେ ହିଁ ତାଙ୍କ ଇଏକୁ ତାଙ୍କ ଟାଇମିଂ ଏଟା ଇ ଡେଭଲପ କଲେ ଆଉ ସେଇଟା ସେ ଦର୍ଶେଇଛି ଆଉ। ପ୍ରାୟ ପ୍ରାୟକ ହରବା ସଂସ୍କୃତି। ମାନେ ସିଏ ପ୍ର ଆଗ ଯୋଉ ଥିଲେ ଲୋକମାନୋନେ ତାକୁ ହରବା ସଂସ୍କୃତି କେମତି କଣ ସେ ପାଳନ କରି ସେଟା ଜ କଲେ ସେଇଟା ସେ ଦର୍ଶାଇଛି ଆଉ। ପ୍ରଶାସନିକ ବ୍ୟବସ୍ଥା ହଁ ହଲ ପ୍ରଶାସନ ବ୍ୟବ ସ୍ଥା ରେ ମନକ ଓଜନ ମାପ ମାନ ମାନକ ଟା ଯୋଜନାବଦ୍ଧ ନିର୍ମାଣରୁ କେନ୍ଦ୍ରୀୟ ନିୟନ୍ତ୍ରଣରେ ସୂଚନା ମିଳେ। ମନକୁ ଓଜନ ମାପ ଯେତେବେଳେ ନୂଆ ପର୍ବତ ଭିତରେ ନୂଆ ଆବିଷ୍କାର ହେଲା ହଁ, ଓଜନ ମାପ ଯେକୌଣସି ଦ୍ରବ୍ୟକୁ ଓଜନ କରିବା ଯାରା ଫ୍ୟାକ୍ଟ୍ରିରେ ଯେତେବେଳେ ତମ୍ଭା, ବ୍ରୋଞ୍ଚ, ଧାତୁ ଦ୍ରବ୍ୟ ଇତ୍ୟାଦି ତିଆରି କରିବା ସସହ ମାଟି ପାତ୍ରରେ ତିଆରି କଲେ ସବୁ ଜିନିଷର ଓଜନ ଇଏ କରିବା ପାଇଁ ଏରା ଯୋଉ ନୁହ ପାଖ ଭିତରେ ଯୋଉ ଓଜନ ମାପ ପଟେ ନୂଆ ଆବିଷ୍କାର କରିଥିଲେ ତାଙ୍କ ନାଁ ହଉଛି ମେହେଜୁନ୍ ପା ଉ ଛୋଟ୍ ରାଏ, ଯିଏ ମାନେ ସେ ଯୋଉ ଓଜନ ଟା
ଓଜନ ଟା ଇଏ କରିଥିଲେ।
ହଁ, ତ ସିଏ ଆବିଷ୍କାର କରିଥିଲେ। ଯୋଜନାବଦ୍ଧ ନିର୍ମାଣରୁ କେ ନ୍ଦ୍ରୀୟ ନିୟନ୍ତ୍ରଣରେ ସୂଚନା ମିଳେ ମାନେ ସେଟା ଆପ କଲେ କେନ୍ଦ୍ରୀୟ ନିୟନ୍ତ୍ରଣରେ ସୂଚନା ଟା ମିଳେ ଆଉ ଏଇ ସବୁ ଭିତ୍ତିଭୂମି ଉପ ଉପରେ ହରବା ସଭ୍ୟତା ପ୍ରଥମ ନଗରର ସଭ୍ୟତା ରୂପେ ଗଢି ଉଠିଥିଲା।
ହଁ। ଆଉ।
ତାପରେ ଅଲ ଇଲେକ୍ଟ୍ରୋନିକ୍ସ ସୁଇଚ୍ ଉଜୀ ଦ ସେମି କଣ୍ଡକ୍ଟର ଭଏସ୍ ଲାଇଭ୍ ଡଟା ଟ୍ରାନ୍ସଫ ଟ୍ରାନ୍ସଫରେଟର ଅ ଥ୍ରି ଟର ଅଫ୍ କଣ୍ଟ୍ରୋଲ କ କରେନଟ୍ ଫ୍ଲୋ ୱିଦାଉଟ୍ ମୁଭିଙ୍ଗ ପାର୍ଟ। ହଁ।
କଣଟା କରୁଛୁ?
ଏଟା ଟିକେ ଇଂଲିଶ।
ନୋ ନୋ ନୋ ନୋ ନୋ ନୋ ନୋ। ଟୁଟାଲି ନାହିଁ। ରହିଲା ତାପରେ ଯେ ଆଉ କେଉଁ ସଭ୍ୟତା ଗୋଟେ ଦେଖ ଚେଞ୍ଜ ହଲାକି ଗୋଟେ ଗୋଟେ ଲାଇନ୍ ପଢ଼ୁ ଆମେ ତାପରେ ଡିସ୍କସନ୍ କରିବା ଗୋଟେ ଲାଇନ୍ ପଢ଼ୁ ଡିସକସନ୍ କରିବା ସେମିତି
ରହ ମୁଁ ଆଉ ଗୋଟେ କଣ ଦେଖିବା ସର୍ଚ୍ଚ କରେ ହେଟା କହିବା ଆଉ। ତୁ କୋହୁନୁ ହଳ ବା ଭିତରେ ଆଉ ଗୋଟେ କଣ ଗୋଟେ କୋସଚିନ କରୁନୁ ମୁ ସର୍ଚ୍ଚ କରିମୀ।
ନହେଲେ ମୋଗଲମାନଙ୍କରେ ମୋଗଲମାନଙ୍କ ବିଷୟରେ ବି
ମୁଗଲମାନଙ୍କର
ମୁଗଲମାନଙ୍କ ବିଷୟରେ ନହେଲେ କରିବା ମୁଗଲ ମୁ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସର୍ଚ କରୁଚି।
ହ୍ୟାଲୋ ହଁ କରୁଛି କରୁଛି
ମାନେ କଥା କଥାବାର୍ତ୍ତା ହଉଥା କଥାବାର୍ତ୍ତା ହଉଥା ସେମିତି
ହଁ ଯୋଉ ପଡୂଛି ଆମର ଆଉ କଣ ଯୋଉ ଅର୍କ ସେ କ୍ଷେତ୍ରରେ ଲୋକମାନେ ସେତେବେଳେ ଡେଭଲପ କରିବାର ମୂଳ କାରଣ ହୋଉଛି ଚାଷ ଜମିରେ ଡେଭଲପ କରେ କାହିଁକିନା ସେତେବେଳେ ଯଦି ଅଲେ କୁଶି ସେ ମାଧ୍ୟମ ନଥିଲା ନା ସିଏ ହର ବା ଯୋଉ ସିନ୍ଧୁ ନଦୀ କୂଳରେ କେବଳ ଚାଷ କରିକି ସେଜାଗାରେ ଉର୍ବର ମାଟି ଦୃଶରୁ ସିଏ ଡେଭଲପ କରିକି ସହରୀ ଗରହଣ ହେଲି ସେଇଟା ହିଁ ତା ମୂଳ ଲକ୍ଷ୍ୟ ହିଁ ସେଇଟା ମୋଗଳ ମାଝ୍ ମୋଗଳମାନଙ୍କର ସାମ୍ରାଜ୍ୟ ବିସ୍ ତାର ବାବର ଦାବର ସେ ଗୋଟେ ହଉଛି ରାଜା କଣ ପନ୍ଦରଶହ ଛବିଶି ମସିହାରେ ଆସିଥିଲେ ପନ୍ଦରଶହ ତିରିଶ ମସିହାରେ ପନ୍ଦରଶହ ଛବିଶ ମସିହା ପାନିପଥର ପ୍ରଥମ ଯୁଦ୍ଧରେ ଇବ୍ରାହମ୍ ଲା ଇବ୍ରାହମ୍ ଲୋ ଲୋଦିକୁ ହରାଇବା ତାର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେଇଥିଲା। କୋଉଠି ହେଇଥିଲା, ନା ଦିଲ୍ଲୀ ଆଗ୍ରା ଅଞ୍ଚଳରେ ଅଧିକାରୀ ଅଧିକାର କରିଥିଲେ।
ହଁ।
ବୁଝିପାରୁଛୁ? ଅ ପନ୍ଦରଶହ ଛବିଶରୁ ପନ୍ଦରଶହ ତିରିଶ ମଧ୍ୟରେ
କଲ୍ କରିବା ପାଇଁ ମୋର ଆଉ ଡ଼ା ଇଏ ନାହିଁ। ହଁ ଚାର୍ଜ ବସେଇଲେ କରିମି ହ୍ୟାଲୋ ହଁ।
ଆ ଯୋଉ ପନ୍ଦରଶହ ଛବିଶ ମସିହାରେ ପାନିପଥର ପ୍ରଥମ ଯୁଦ୍ଧ ହୋଇଥିଲା। ଆ ପ୍ରଥମ ଯୁଦ୍ଧରେ ଇବ୍ରାହାମ୍ ଲୋଧି ଲୋଧିକୁ ହରାଇ ଭାରତ ରେ ମୋଗଲ ସାମ୍ରାଜ୍ୟ ପ୍ରତି ପ୍ରଚିଷ୍ଠା ଦିଲ୍ଲୀ ଓ ଆଗ୍ରା ଏଠା ଅଞ୍ଚଳରେ ଅଧିକ ଯୋଉ ଇଏ ହେଇଥିଲା ସେତେବେଳେ ସେତେବେଳେ ଦିଲ୍ଲୀର ରାଜା ଥିଲେ କିଏ? ମାନେ ହରମୋନ ଚୌଧୁରୀ। ସିଏ ମାନେ ମୋଗଲ ମାନଙ୍କଠାରୁ ହାରି, ଯେତେବେଳେ ମୋଗଲ ମାନେ ପଳନ୍ତି ଯୋଉ ପନ୍ଦରଶହ ତିରିଶ ମସିହାରେ ଦିଲ୍ଲୀ ଆଗ୍ରାକୁ ଅଧି ଅଧିଗ୍ରହଣ କରିଥିଲେ। ତାପରେ ହନୁମ ଅ ହିମାୟୁନ। ହିମାୟୁନ ପନ୍ଦରଶହ ତିରିଶରୁ ପନ୍ଦରଶହ ଛପନ ଆମ ଇଏରେ ସା ମାନେ